ହେଲୋ।
ହୁଁ ହ୍ୟାଲୋ କଣ କରୁଛୁ?
ହୁଁ କିଛି ନବସିଥିଲି ତୁ?
ମୁଁ ବସିଥିଲି ମୁଁ ପଡୁଥିଲି।
କଣ ପଢୁଛୁ?
ସିଟି ପାଇଁ।
ସିଟି ସିଟି ଏକ୍ଜାମ କେବେ ଅଛି?
ତତେତ କଇଲି ଦେଇଦେ ଜାଣିଛୁ ନା ଯଦି ବାଇଚାନ୍ସ ବାଜିଗଲା ଦିବର୍ଷ ହଁ ଯଦି ବାଇଚା
ହଁ ସେଟିଟା ତ ଭଲ ମୁଁ ଜାଣିଛି।
ହଁ ଦେଲୁ କମ ପାଇଁ ଦିବର୍ଷ
ଇଚ୍ଛା ହେଲାଣି ଥରେ ଦେଇଥିଲି ଆସିଲାନି ଥରେ ଫର୍ମ ଫିଲ୍ଅପ୍ କରିଥିଲି ମୁଁ ଯାଇକି ଏକ୍ଜାମ୍ ଦେଲିନି। ଫର୍ମ ଫିଲଅପ୍ କରିଥିଲି ଯାଇକି ଏକ୍ଜାମ୍ ଦେଲିନି ହେଲେ ଯୋଉ ସେଣ୍ଟର ବହୁତ ଦୂର ପଡିଥିଲା କରାପ ପୁନା କୋଉଠି ପଡ଼ିଥିଲା?
ହଁ।
ପ୍ଲସ ଟୁ ପରେ ପରେ ହିଁ ମୁଁ ଫର୍ମ ଫିଲ୍ଅପ୍ କରିଥିଲି।
ଆଚ୍ଛା ଆଚ୍ଛା ତ ମୁଁ ଭାବିଛି ଦେଇଛି ପଢାପଢି କରୁଛି। ଆଉ ଭଲ ସେଇଟା ମାନେ ବାଇଚାନ୍ସ ପା
ଏଗ
ଆଛା ଦିବର୍ଷରେ ଲ କେବେ ଅଛି ମୁଁ ଆଉ ଜାଣିନି ମୁଁ ସେଥିପାଇଁ କେବେ ଅଛି ମୁଁ ଜାଣିନି ସେ ଅଗଷ୍ଟ ମାସ
ଆଛା।
ଏଇଥିପାଇଁ ଯେ କଣ ବାକି ମାନେ ଡେଟ ଟା ନଲେ ଦେଖୁ ନଅଲେ ପଚାରିବି କି?
ଡେଟ୍
ହଁ ଅଠର ତାରିଖ ଲାଷ୍ଟ ଡେଟ୍ ଥିଲା ପକେଇ ଦେ ବୋହୁତ ବଢିଆ। ଏଇଭଳିଆ ଆଉ କଣ କରୁଥିଲୁ କ କଣ ଖାଇଥିଲୁ?
ମୁଁ ପଖାଳ ଖାଇଥିଲି ଭଜା ଶାଗ ଆମ୍ବ ତୁ?
ହୁଁ ହୁଁ ଭଲ ଖାଇବା ଖାଇଚୁ ଆଉ ସେ ସେ ଖାଇବା ଖାଇକି ଆଉ ମାନେ ପଖାଳ କେତେ ସା ସୁନ୍ଦର ଆନ ସ ଲାଗିଥିବନା କଣ?
ହଁ ହଁ।
ମୁଁ ବି ସେଇମ ଆଜି ସୋୟାବିନ୍ ଖାଇଥିଲି ଆ।
ଘରେ ସବୁ ଭଲ ତ?
ହଁ ତୁମ ଘରେ ସବୁ ଭଲ ନା?
ହଁ।
ଆଉ ଆଉ ତ ମୋନାଲି ଯାଇଥିଲ କେମିତି କଣ ହେଲା ଟିକେ କହ? ଫାଷ୍ଟ
ମନାଲି କଣ ଯାଇକି ବୁଲିକି ଆସିଲୁ ଆଉ ସେପଟେ ବହୁତ ଥଣ୍ଡା।
ଥଣ୍ଡା ପୁରା ଏଇଠି ପୁରା ଗରମ ଓହୋ। ଏଇଠି ପୁରା ଗରମ ହୋଉଛି ଆଉ।
ସେଠି ପୁରା ମାଇନାସ୍ ସେଠି ପୁରା ମାଇନାସ୍।
ମାଇନସ୍ ରେ ମାନେ ଶୋ ମି କ ମି
ଦିଟା ବ୍ଲାଙ୍କେଟ ଘୋଡେଇକି
କି ମଠ? ବଢିଆ ଲାଗୁଥ ଏ
ଆଉ ସେ ରତାଙ୍ଗରେ ତ ସେ ଆହୁରି ପା
ଓ ଫ୍ଲାଇଟ୍ ରେ ଗଲୁ ଡର ଲାଗିଲାନି। ଖାଇ ରତର ଖାଇଟ ର କ ଏତନ ଏତ
ବେଶୀ ଯେତେବେଳେ ଉପରକୁ ହେତୋଳେ କେମିତି
ଅଁ ଆଉ ମାନେ ଯେତେବେଳେ ଲ୍ୟାଣ୍ଡ କଲା ବେଳେ ଲ୍ୟାଣ୍ଡ କଲା
ଲ୍ୟାଣ୍ଡ କଲାବେଳେ ବି ସେମିତି ହଁ ଟିକେ ହଲଚଲ ହୁଏ ଆଉ।
ଓହୋ ଯା ହୋଉ ତୁ ଦେଖି ତ ଦେଲୁ।
ହୁଁ
ନା କଣ ଫ୍ଲାଇଟ ଟିକେ ବସି ତ ଗଲୁ ନା କଣ? ଓ ଭଲ
ଚଣ୍ଡିଗଡ଼ରୁ ଦିଲି ତିନି ଘଣ୍ଟା
ଓହୋ ଚ ବହୁତ୍ ବାଟନା ଚଣ୍ଡିଗଡ଼ ମାନେ ଦିଲ୍ଲୀଟା?
ହଁ ଚଡିୀଗଡ଼ରୁ ଦିଲି ତିନି ଘଣ୍ଟା ଆମେ ଯଉ ମନାଲି ଗଲୁ ଛଅ ଘଣ୍ଟା ଲାଗିଲା ଚଣ୍ଡିଗଡ଼ରୁ।
ଅଁ ହଁ। ଏଇଭଳିଆ ଆଉ ମାନେ
ହୁଁ। କଁ ଶୁଣାଉନି?
ହାଇଦ୍ରାବାଦ ବାଙ୍ଗାଲୋର ଏରା ସବୁ ପାଖ ଟିକେ ଅଛି।
ହଁ ସେଗୁଡ଼ା
ତିଲି ଦିଲିଟା ଦୂର।
ହୁଁ ହଁ।
ଦୂର ଦିଲ୍ଲୀ ଅଛି ଆଉ।
ଦୂର ସେଠି ଚଣ୍ଡିଗଡ଼ରୁୁ ପାଖ ଚଣ୍ଡିଗଡ଼ ଏୟାରପୋର୍ଟୁ ଓହ୍ଲେଇଲେ ପାଖ।
ଡ୍ରେସ୍ ଫ୍ରେସ୍ କିଛି ପଠେଇବି ରଜ ପାଇଁ? ରଜ ପାଇଁ କିଛି ଡ୍ରେସ୍ ଫ୍ରେସ୍ କରିଥିଲ କରିଥିଲୁ? କଁ କଁ କରିଥିଲ କଁ କଁ କରିଥିଲୁ?
ସେଇମ ଜିନ୍ସ ନ୍ ପିସ୍
ହୁଁ ଆଉ ମୁଁବି ସେଇ ମୁଁ କୁର୍ତିୀ ସେଟ୍ ଜିନ୍ସ ଟପ୍ ରଜରେ ମୁଁ ଗଡ଼ ମଧୁପୁର ଗଡ଼ ମଧୁପୁର
ହଁ ହୁଁ।
ତୁତ ଭଲ ତମର ଫ୍ଲାଇଟ୍ ଯାଇଥିଲୁ ହଁ ନା ନା ମିଶି ନା ଭଉଣୀ ହାରିକା ଆଇଁଥିଲେ।
ହଁ।
ଭଉଣୀ ମୋ ପିଇସି ପୁଅ।
ହଁ।
ତାହଲେ ସିଟିଟା ଏତେ ବାଟ ପଡ଼ୁଚିନା? ହୁଁ ହୁଁ ମୁଁତ ଲାଷ୍ଟରେ ପକେଇଥିଲି ମୋର
ତାପରେ ନା ତାପରେ କମ୍ ପଡ଼ିଥିଲା ମୁଁ ଭୁବନେଶ୍ୱର କେଉଁଝର ଦେଇଥିଲି ହେଲେବି ସେକୋରାପୁଟ ଆସିଥିଲା।
ନାଇଁ ମୋରବି ସେୟ ଆସିବଯେ ମୁଁବି ଜାଣିଚି ମୁଁ ଲାଷ୍ଟେ ପକେଇଚି ମୁଁ ସବୁ ଦେଖିଚି
ସିକ୍ସଟି ଫୋରଟେ ଜାଗା ଛି
ହଁ ସିଷ୍ଟି ପୋସି ସେତାଙ୍କର ବାଧ୍ୟ। ନା ନାଆଲ ଧନ ନା ସିଏ ଆଉ ନାହିଁ ସିକ୍ସଟି ଫୋରଟା ଜାଗା। ସେ ଫାଷ୍ଟେ କହିଲା ତମେ କୋଉଠି ଦବ ଫା ସିକ୍ସଟି ଫୋରବା ଜାଗା ଓଡ଼ିଶାରେ ଯେତିକି ମାନେ ସେଣ୍ଟର ଅଛି ସେତିକି ଦେଇଚି।
ହମ୍ବୁ
ହୁଁ।
ଓଡ଼ିଶା ଯେତିକି ଜାଗାଲୋ ସେତିକି ଜାଗାହିଁ ଦେଇଚି ସିକ୍ଟି ଫୋର ଜାଗାଟା। ତୋର ତାହେଲେ କୋରା
ବାବା ଶିକ୍
ହଁ ତାରି ଭିତରେ ସୁନ୍ଦରଗଡ଼ ଫୁନ୍ଦରଗଡ଼ ବି ଅଛି।
ହୁଁ ହୁଁ
ଗୋଟେ ଝି ଗୋଟେ ଝିଅଟା ସହ କଥା ହଉଥିଲି ସେ ଝିଅଟା କହିଲା ମୁଁ ବିନା ପ୍ରିପରେସନ ନାଇ ମୋର ପଇଁତିରିଶି ପଇଁତିରିଶ ଟା ବାଜି ଯାଇଥିଲା ସିଟି ଟା ମୁଁ ଖାଲି କଟିଗଲି ଜେନେରାଲ ବୋଲି ଜେନେରାଲ ପଚାଶ ଜଣଙ୍କୁ ପଚାଶ ଟା ଉପରକୁ ନଉଛି। ସେଥିଆଁଇ ମୁଁ କଟିଗଲି ମୁଁ କହିଲି ଭଲ ତ ବିନା ପ୍ରିପାରେସନ ତ ଦେଇଛି ଭଲ କରିୁଛୁ। ଏ କଲା କଲା ସିଟି ରେ ତୁ ହଁ କହିଲେ ସିଟି ରେ ଇଜି ଇଜି କୋଶ୍ଚିନ୍ ହିଁ ପଡେ ଭଲ କୋଶ୍ଚିନ୍ ପଡେ।
ହଁ ସେଥିରେ ଇଜି ପଡେ ତ ପ୍ରିପାରେସନ କରିବୁ ତ ବାଜିଯିବ ଠିକ ସେ।
ଯଦି ବାଜିଗଲା ଲକ୍ ଉପରେ ଡିପେଣ୍ଡକରେ ସେଟା ଲକ ଉପରେ ଡିପେଣ୍ଡ କରେ ଦି ବର୍ଷ କରିବ ଗମେଣ୍ଟ ର ଆଉ ଓଟିଇଟି କ୍ଲିୟର ହେଇଯିବ ବି। ତାପରେ ତ ହେଇଯିବ ଆରାମସେ ଟିଚର ଆଉ।
ଟିଚର ଲାଇନ ରେ ଆଉ ମତେ ଜଣେ ସାର୍ କଲ କରିଥିଲେ।
ହଁ।
ଏମ୍ ସି ଏ ପାଇଁ।
ମତେ ବି ସାର୍ କନ୍ ନାଳନ୍ଦା ନ
ଯଉ ତାଙ୍କ ନାଁ କଣ ଜଗବନ୍ଧୁ।
ଜଗାବନ୍ଧୁ କଣ ମଲିକି ନା କଣ।
ହୁଁ ହୁଁ ଯାଉ ଜିସିିରୁ।
ହଁ। ଜଗ ମଲ୍ଲିକ ସେମତି ନେଇଥିଲ।
ହୁଁ ହୁଁ କହୁଛନ୍ତି ଏମ ସିଏ ଅଜେଇ ଦେଇଛ ଏମ ସି ଏ କଣ ପାଇଁ କରିବନି। ସେ ହଉଥିଲା ଆଉ
କପାଇଁ?
ତତେ ବି ସେୟା କହୁଥିଲା ନା କ।
ହଁ।
ତତେ କଣ କହୁଥିଲେ?
ଓସି କେ ବି କହୁଥିଲେ ଜଗବନ୍ଧୁ ଶାର୍ କହୁଥିଲେ ହଁ ଭଲ ଆଉ ସେ ମତେ କହିଲେ ବାବାଙ୍କ ନମ୍ବର ଦିଅ, ମୁଁ କିନ୍ତୁ ମୋ ନମ୍ବର ଦେଇଦେଲି। ଦେଇଦେଇଥିଲି।
ମତେ ଆଉ କିଛି କହିନାହାନ୍ତି ସେ ବାର ବାର କହିଲେ ମୁଁ ସେଦିନ ଆସୁଥିଲି ନା ଟ୍ୟାକ୍ସି ରେ ଥିଲି। ମତେ ଠିକ ସେ ଶୁଣା ବି ଯାଉନଥିଲା।
ଓହଁ ଆଜି ନାଳନ୍ଦର ମତେ କଲ୍ ଆସିଥିଲା ନାଳନ୍ଦର କଲ୍ ଯେତେବେଳେ ଆସି ଥିଲା ନାଳନ୍ଦାର ମତେ ମତେ କହିଲା ଆଉ ମାନେ କେତେ ନମ୍ବର ରଖିଛ ରେଙ୍କ ଅଛି? ମୁଗ ଦୁଇଶହ ସେ କହିଲେ ତାହେଲେ ତମର ଗମେଣ୍ଟ ରେ ହେଇଯିବ ଥାଉ ରଖ ଆଉ କରନି।
ହ ହ ମୋର ଇଛା ନାହିଁ କରିବା ପାଇଁ।
ମେ ଦୁଇଶହ ଦରକ ମୁଁ ହେଲେ ଦୁଇହ କହିଲି ସେଇଟ ହଉ ତମେ ଛା ମା କହିଲ ଲଭ ବି ନହିଁ ମା
ତମେ ତ ଗମେଣ୍ଟ ରେ ହେଇଯିବ, ମୁଁ କାହିଁ ଆଉ କହିବି ଗୋଟେ ଥର କାଉନସେଲିଂ ରେ ହେଇଯିବ।
ହଁ ଆଉ ମୋର ଯୋଉ ନମ୍ବର ଅଛି। ତୋ ତ ଯାହା ଟିକେ ନମ୍ବର ଅଛି ମୋର ତ ଯୋଉ ନମ୍ବର ଅଛି ମୂଳରୁ ହବନି।
ହଜାର ଭିତରେ ଥିଲା ସିନା ଯାହା ପନ୍ଦରଶହ ଭିତରେ।
ହଁ। ସେଇ ଭଳିଆ ଆଉ। ଆମେ ଆମେ ସାଙ୍ଗ ହରିକା ଆମେ ଗୋଟେ ଭୁବନେଶ୍ଵର ଯିବୁ ତ ତିନି ଲିଟିରିଆ ଗ୍ୟାସ୍। ହେଲା ଲିଟରେ ଗ୍ୟାସ୍ ଅଛି ଚୁଲା। ତିନି ଲିଟ୍ରିଆ ବୁଝିଲୁ।
ଚୁଲାଟା।
ଯଦି ତିନି ଲିଟିରିଆ। ତିନି ଲି ସେଟା ଅଳ୍ପ ଦିନ ବୋଧେ ଯିବ ଆଉ କପାସିଟି ନାହିଁ ଅଳ୍ପ ଦିନ ଯିବ ଆଉ।
ହୁଁ କେବେ ଯାଉଛ?
ଏଭଳିଆ ଆଉ ହଁ ଆମେ ଭାବିଚି ଯିବୁ କେବେ ଆଉ। ତମେ କେବେ ଯାଉଛ?
ମୁଁ କିଛି ଭାବିନି ମୁଁ ଘରେ କହିନି।
ଦିପ୍ତି ବା।
ଆଉ ସେପଟେ ବର୍ଷା ହଉଛି ନା?
ହଁ ଆମର ଇଆଡେ ବର୍ଷା ହଉଛି। ହୁଁ ଜାଣିଛି ଦଉଛି। ଏଇ ଭଳିଆ ଆଉ। ଦେଖେ ସେ କଣ ବୁଝାବୁଝି କରେ ଆଉ ତମେ କୋଉଠି ରହୁ ହଁ ସି ଟି ପାଇଁ ପଢୁଛି ଆଉ ସେଇଭଳିଆ ମୁଁ ଦେ ପଚାରୁଥିଲୁ ତୁ ନହେଲେ ଦେଇଥାନ୍ତୁ ତୁ ତ ମନା। କଲୁ ଏକ୍ସଟେଣ୍ଡ ଯଦି ହେଇଥିବ ଦେଖେ ନହଲେ ଆଉ।
ହଁ ଏ କେତେ ନେଲା ପାଂସ?
ନା ବେ ଛ ଶହ।
ଛଅ ଶହ ହୁଁ।
ପାଂଶ ଶହେ ଟଙ୍କା ତାର।
ଅ ହଁ।
ମୁଁ ପା ପକେଇଛି ଜନସେବା କେନ୍ଦ୍ରରେ ନା ଭାବିଲି ଭୁଲ ଭାଲ ହେଇଯିବ କାଳେ। ଏଇଥର ନିଜେ ପକେଇଲିନି।
ଠିକେ ସେଇ ଯାଜପୁର ଜନସେବା।
ଅଁ ମୁଁ ଜାଣିନି ଆଉ ମୁଁ ପକେଇଲିନି। କାଳେ ଭୁଲ ଭାଲ ହେଇଯିବ ସେଥିପାଇଁ ମୁଁ ତାକୁ ଦେଲି ଶହେ ଟଙ୍କା ବେକାର ଗଣିଲି ନାଇ କଣ ଦେଲି ଆଉ ହଁ। ପାସୱାର୍ଡ କିଛି ଦେଇଥିଲା କି ତତେ ମତେ ତ କାଇଁ କିଛି ପାସୱାର୍ଡ ଦେଇନି।
ପାସୱାର୍ଡ ହଁ ଦେଇଥାଏ ନା ତାକୁ ପଚାରିବୁ। ପାସୱାର୍ଡ ଦବନିନା ତୁ ନହେଲେ ଚେକ କରିବୁ କେମିତି। ଆଡମିଟ୍ କାର୍ଡ ଆସିଲେ ଚେକ୍ କରିବୁ କେମିତି? ତାକୁ ପଚାରିବୁ ସେ ପାସୱାର୍ଡ। ସେ ଦେଇଥିବ କିଛି ଗୋଟେ ସିଏ ନିଜେ ହିଁ ଦେଇ ଦେଇଥିବ ତତେ ଦବା ପାଇଁ ଭୁଲି ଯାଇଥିବ ତାକୁ ପଚାରିବୁ।
ହଁ ମୁଁ ଆଜି ଫୋନ କରିବି କହିବି କଣ ପାସୱାର୍ଡ ଦେଇଥିଲ କୁହ।
ନହେଲେ ଆଡ଼ମିଟ କାର୍ଡ କେମିତି ଡ଼ାଉନଲୋଡ କରିବୁ।
ସେଇ ପାସୱାର୍ଡ କରି ଦେଇଥାନ୍ତି ନହେଲେ ଯୋଉ ଇ ଆପ୍ଲିକେସନ୍ ନମ୍ବର ଦେଇଥାନ୍ତି।
ହଁ ତୋ ନେମ ର ଦେଇଦବୁ।
ହଁ ନେମ୍, ଡେଟ ଅଫ ବାର୍ଥ୍ ନହେଲେ ଦେଇଦେବି ଦେଖିବା କଣ ଗୋଟେ ଦେଇଦବା।
ହୁଁ।
ଏଇଭଳିଆଉ
ହୁଁ।
ହଁ ଆଉ ଆଉ ସବୁ ଇଏ କଣ କରୁ? ଆଜ୍ଞା ହଉ। କଟୁନି କଣ ବେ ସେ ଆପେ ଆପେ କଟିବବେ